ହାଲୋ।
ହାଲୋ।
କଣ କରଥୁଲୁ?
ଏଇ ଏଇ ଟିକେ ଏଇଠି ଜ ଶୋଇକି ଏନାକା ଉଠିକି ବସିଲି ଟିକେ ଆଉ ତୁ କଣ କରଚୁ?
ତୁ ଗାଧେଇକି ଖାଇସାଇଲୁଣି?
ହଁ ମୁଁ ଗାଧେଇ ଖାଇକି ଶୋଇକି ଉଠିଲିଣି।
ବାବାରେ ନାଇଁ ମୁଁ ତ ଗାଧେଇକି ବସିଚି ଖାଇନି ଖାଇବି ଆଉ। ଆଉ କଣ କହିଲୁ ମୁଁ କମାଇଁ ତତେ କଲ କର ଚି ଆଗେ ଶୁଣୁ ହେଲା ହଁ ମୁଁ ଭଲ ଅଛି ହେଲା ତୁ କେମିତି ଅଛୁ ଭଲ? ହଁ ଆମେ ଯୋଉ ସରସ୍ଵତୀ ପୂଜା ଏଥରକଟା କରିବା ଏଇଟା ଲାଷ୍ଟେ ଆମେ ଦଶ ମାସର ଗୋ ତ ମୁଁ ଚାହୁଁଛି ଯେ ଭଲରେ କରିବା କାଇଁନା ଆମର ଯୋଉ ବଡ ଭାଇ ଭଉଣୀମାନେ ଥିଲେ ସେମାନେ ତ ତାଙ୍କ ଟାଇମରେ ଦାୟିତ୍ଵ ନେଇକି ଆମକୁ କିଛି କାମ କରେଇ ହିଁ ଦଉନ ଥିଲେ, ‌ କିନ୍ତୁ ସିଏ ତାଙ୍କ ଟାଇମରେ ଭଲରେ ପୁରା କରିକି ସବୁ ଡେକୋରେସନ ଫେକୋରେସନ କରିକି ନିଜ ହାତରେ କେମତି ଆନ୍ତର ପାନ୍ତର କରିକି ସବୁ କରିଥିଲେ ଆମେ ବି ଏବେ ବଡ ଅଛେ ତ ଆମ ଏବେ ଦାୟିତ୍ୱଟା ଆମ‌ଉ ଉପରେ, ଆମେ ଦଶମ‌ ଆମେ ହାଇସ୍କୁଲ ଆମେ କେମିତି କରିବା ସେଟା ଆମ ଉପରେ ନିର୍ଭର ନା ତ ସେଇଟାକୁ ଆଜିଠୁ ଯଦି ଆମେ ଠିକ୍ ତାର କଥାବାର୍ତ୍ତା ନ ହେଇକି ନକରିବା ତାହେଲେ କରିପାରିବାନି, ଆଉ ଅଳ୍ପ ଦିନ ଅଛି। କଣ କହୁଛୁ କେମିତି କଣ କରିବା କହୁଛୁ?
ହୁଁଉଁ, ତୁ ଯୋଉଟା କହିଲୁ ଯାହେଲେ ବି ଆମର ସୋରସ୍ୱତୀ ଗୋଟେ ପୂଜା ହେଲେ ଚାଲେ ଆମେ ତ ମିଟିଂ ବସିବା ସ୍କୁଲରୁ‌ ସାର୍ ଛୁଆ ସବୁ ମିଶି ଗୋଟେ ମିଟିଙ୍ଗ୍ ବସିବ। ସେ ମିଟିଂରେ ଯାହା ହେଲେ ଆମେ ଏଇ ବର୍ଷ ନା, ଏଇ ବର୍ଷ ଚାଲିଗଲା ପରେ ଆମ ତଳ ବ୍ୟାଚ୍ ସେମାନେ ଆ ମାନେ ଆମ ଏ ଯୋଉ ଆସ୍ ସେତିକି ସେମାନେ କରିବେ, ତ ମୁଁ ଭାବୁଛି ଆମର ଏ ବର୍ଷ ଲାଷ୍ଟ ମାନେ ଆମେ ବି ଆମ୍ ମାନେ ଆମ ତଳ ଛୁଆଙ୍କୁ ବି ଆମେ କିଛି କାମ କରିବା ପାଇଁ ଦେବାନି ଆମକୁ ଯାହା କାମ ପଡିବ ସବୁ କରିବା। ଡେକୋରାନ୍ସ ସହିତ ଆରମ୍ଭ ନେଇକି ମୁରୁଜ୍ ହେଇକା ସେଇଠି ମାନେ ଯୋଉ କଣ କହିଲୁ ପତ୍ ପତକା ସହିତ ଲଗାଲଗି ଘର ଧୁଆ ଧୁଇ ସବୁ କାମ ଆମେ ନେବା ତ୍ଵ, ଭୋଗ ମାନେ ଠାକୁର ପୂଜା ହେଲାର ଯୋଉ ଭୋଗ କଟାକଟି ଗୋଟ ସବୁ ଦାୟି ତ ମୁଁ ଭାବୁଛି ଆମେ ନେଇଯିବା। ହୁଁ ଏଇପରି ମୁଁ ଭାବୁଛି ଏଇ ବର୍ଷ ଆମେ ଯେତେବେଳେ ହେଲେ ଆମେ ଚାଲିଯିବା ନା ସ୍କୁଲ ବି ସ୍କୁଲରୁ ତ ମତେ ଭାରି ମନ ଦୁଃଖ ହବ ଏଇ କାହିଁକିନା ଏଇ ଦଶ ବର୍ଷ କାଳ ଆମେ ପଢି ଆସିଛୁ ନା ସେ ସ୍କୁଲରେ ତ ଚାଲିଗଲେ ମନ ଦୁଃଖ ହବ ମୁଁ ଭାବୁଛି କି ଯାହାେଲେ ବି ଆମେ ଯିବା ଆଗରୁ କିଛି ସାର୍ ମାନଙ୍କୁ କିଛି ଏଇ ଗୋଟେ ଉ ଉପହାର ଦେଇକି ଯିବା ଯେମିତି ସବୁଦିନ ପାଇଁ ଆମକୁ ମନ ରଖିଥିବେ। ଯାହାହେଲେ ସେ ଉପରକୁ ଦେଖିକି ସେ ମନେ ପକେଇକି ହଁ ଏଇ-ଏଇ ଏଇ କ୍ଲାସ୍ ଛୁଆ ଆମକୁ ଏଇ ଦିନିଷଟା ଦେଇକି ଯାଇଥିଲେ।
ହଁଅ-ଅ, ମାନେ ତୁ ଯୋଉଟା କହୁଛୁ ବି ଭଲ ହେଲା, ନା ଆମେ ବି ମାନେ ସେଇ ଗୋଟେ ସ୍କୁଲରେ ପୁରା ପ୍ରଥମରୁ କହିବାକୁ ଗଲେ ଦଶମ ହାତରେ ରହିଲେ ଲାଷ୍ଟ ବର୍ଷ ଶେଷ ବର୍ଷ। ତ ଯାହାହେଲେ ବି ମିଶିକି କରିବା। ମିଶିକି କରିସାରିଲା ପରେ ସାର୍ ମାନଙ୍କୁ ସମସ୍ତେଙ୍କୁ ପର୍ସନାଲି ମାନେ ଜଣ ଜଣଙ୍କୁ ଅଲଗା ଅଲଗା ଦବା। ଯେମିତି ପଇସାଟା ଆଦାୟ କରିଦେଇକି ଆମେ ସମସ୍ତଙ୍କୁ ବଡନ ପକେଇବାନି ହେଲା, ନବମ ଶ୍ରେଣୀ ଆଗେ ଗୋ ଗୋଟେ ପଇସା ଚାନ୍ଦା ଆଦାୟ କରିବା ମିଶିକି ସେମାନଙ୍କୁ ଧରିନିଅ ଆମେ ତିରିଶ କି ଚାଳିଶ ପିଲାକୁ ଆମ ବ୍ୟାଚକୁ ଆମେ ଚାଳିଶି ହିଁ ରଖିବା, କିନ୍ତୁ ଆଉ ଦଶ ଦଶ ଟଙ୍କା ସବୁ ଛୁଆ ଚେଷ୍ଟା କରିବା କାହିଁକିନା ଏଇଟା ହଉଛିି ଗିଫ୍ଟ ପାଇଁ ପଇସା ଦବା ହେଲା। ଆମର ତ ଅଛନ୍ତି ପିଲା ବହୁତ୍ ଅଛନ୍ତି ପିଲା ନୁହନ୍ତି କି କମ୍ ସବୁ ଛୁଆ ନବମ ଅଷ୍ଟମ ମିଶେଇକି ଯେତିକି ଆମ ଦଶମ ଛୁଆ ସେତିକି ଅଛେ। ତ ମିଶିକି ଯଦି ଗୋଟେ ଜିନିଷ ଦେଇଦେବା ତ ଭଲ ହବ ପୁଣି ଏମିତିରେ ବି ଦି ଜଣ ସାର୍ ଆମର ରିଟାୟାର୍ଡ ହେଇଯିବେ ଟ୍ରାନ୍ସଫର ହେବାର ମାନେ ଅଲଗା ହେଇଯିବେ ନା-ନା ସେମାନେ ସବ୍ ବହୁତ୍ ଦିନ ପାଇଁ ଇଏ ହେଇଯିବେ ମାନେ ସ୍କୁଲ ଛାଡ଼ିବେ ଆଉ କୋଉଠି ବି ଆଉ ଜୟନ୍ ହେଇପାରିବେନି ତାଙ୍କ୍ ତାଙ୍କର ଏଇଟା ଶେଷ ତ ତାଙ୍କୁ ଯେମିତି ମାନେ‌ ସା ସାଟିସଫାଏ ଲାଗିବ ସେମିତି ଆମେ ‌ବି କରିବା ଯେମିତି ଭଲସେ ଖୁସି ହେବେ ହଁ ଏଇ ବ୍ୟାଚ୍ ତ ଆମ ଶେଷ ବ୍ୟାଚ, ଏଇ ଥିଲେ ଏଇ ଛୁଆରା ଆମକୁ ଏଇ ଦେଇଛନ୍ତି ତାଙ୍କ୍ ତୁ ଦେଖେ, କଣ ଦବା ଗୋଟେ ଛତା ଯାହା ଦବା ଭାଗବତ ଦବା ଗୋଟେ ଡାଇରୀ ଦବା ଏଇଟ ପୁରା କମ୍ପଲସରି ତା ସହିତ ଗୋଟେ ଫୁଲତୋଡ଼ାଟେ ଦବା। ଆଉ ତାଙ୍କୁ ଖାଇବା ସମସ୍ତଙ୍କର ଟିଫିନ ଅଲଗା ଅଲଗା ଦବାନି ଯୋଉ ମାନେ ତାଙ୍କର ଯୋଉଦିନ ହବ ନା ଆଉ କଣ କରିବା ନା ତୁ କହ ତୁ ଚାହୁଁଛୁ ଆଉ କଣ କରିବାକୁ କହୁଛୁ?
ନାଇଁ, ମୁଁ ଚାହୁଁଛି ବି ସେତିକି ହେବା କଥା କିନ୍ତୁ ଆମେ କହିଦେଲେ ହବନି ସବୁ ଛୁଆ ପୁଣି ଦେବା ଦରକାର ସବୁ ଛୁଆ ସିନା ପଇସା ଦେଲେ ଆମେ ହଁ କି ସାରଙ୍କୁ କିଛି କିଣିକି ଉପହାର ଦେବା ଆଉ ସେମିତି ସବୁ ଛୁଆ ନଦେଲେ ଆମେ କୁଆଡୁ ଦେବା? ମୁଁ ଭାବୁଚି କି ଏଇ ଯୋଉ ଆମର ଷୋଡ଼ଷରେ ଯୋଉ ମିଟିଂ ହବ ମିଟିଂ ସଇଲ ପରେ ଆମ ଯୋଉ ସାର୍ ଙ୍କୁ ଯୋଉ ପହାର ଦବା ସେଇ ମିଟିଂ ଆମେ ସେ ବିଷୟରେ କଥା ହେବାନି। କାହିଁ ନା ସାର୍ ଙ୍କୁ ଆମେ ଦେଲାଏଳେ କଣ ଜଣେଇକି ଦେବା କି ହଁ ସାର୍ ଆମ ତମୁକୁ ଉପହାର ଦେବୁ? ହେଟା ତ ନୁହଁ ନା। ଆମୁକୁ ଯୋଉ ଦିନ ବିଦାୟ ଦେବେ ସେଇଦିନ ମୁଁ ଭାବୁଚି କି ସେଇଦିନ ନ ସେଇ ଉପହାର ଆମେ ଦେଇକି ଯିବା। ତ ଏଇ ଯୋଉ ସୋମ୍ ପୁଅଁ ସୋଡ଼ସ୍ଵତୀ ପୂଜା ସଇଲା ପରେ ମୁଁ ଭାବୁଚି ତା କି ଦି ସୋରସ୍ବତୀ ପୂଜାଟା ସଏ ସରି ସାଇଲା ପରେ ଆମେ ଭାବୁଚୁ କି ଆମ କ୍ଲାସ ରୁମ୍ ରେ ଆମ ଯେତିକି ଛୁଆ ବସିକି ଗୋଟେ ମିଟିଂ ବିଷରେ ଆଲୋଚନା କରିବେ। କି କଣ ଦେବା କଣ ନାଇଁ ଆମେ ଖାଲି କହିଦେଲେ ଏଟା ହବନି ସବୁ ଛୁଆ କଣ ଚାହୁଁନ୍ତି ଦେବା ପାଇଁ ସେ ମାନେ ପଇସା ଥିବା ଦରକାର ସବୁ ଛୁଆ ଅଁ ତୁମ ପଇସା ପତର ଦେଲେ ମିଶିକି ଗୋଟେ ଦିନଷଟେ କିଣିକି ସାର୍ ଙ୍କୁ ଆମେ ଉ ଯୋଉ ଦିନ ଆମୁକୁ ବିଦାୟ ଦେବେ ସ୍କୁଲ୍ ରୁ ତ ସେଦିନ ଆମେ ତାଙ୍କ ସାର୍ ଙ୍କୁ ଏ ଉପାୟଟି ଦେଇକି ଯିବେ।
ହଁ ଏଟା ଥିକ୍ ତୁ ଯୋଉଟା କହିଲୁ ଏଟା ବି ଠିକ୍ କାରନ ଆମେ ଯଦି ସାନ ଥିଲା ଟାଇମ୍ ରେ ସରସ୍ଵତୀ ପୂଜା ଟାଇମ୍ ରେ ଏଇ କଥାଟା କଥା ହବା ତ ସେମାନେ ବି ଜାଣିବେ ଆମୁକୁ ଭଲ ଲାଗିବନି କଥାଟା ବି ଖରାପ ହବ ଆଉ ହୋଉଚି ସେଖେଣ୍ଡ୍ କଥା ହୋଉଚି କଁ କହିଲୁ ସରସ୍ୱତୀ ପୂଜା କଥା ଆମେ ଫାଷ୍ଟେ ଏବେ ଭାବିବା କ ନା ସରସ୍ଵତୀ ପୂଜାରେ ଆମୁକୁ ପୁରା ପୁଲ୍ ଟାକୁ ସଫା କରିବାର ଅଛି ପୁଣି ଝାଲେରି ଯେ ଆମେ ନିଜେ କାଟିବା। ସେ ଆମେ ଝାଲେରି କିଣିକି ଆଣିବାନି କୋଉ ବର୍ଷ ବି ହାଇସ୍କୁଲ୍ ରେ ମାନେ ଆମ ଆମ ସ୍କୁଲେ କେବେ ବି ବ ସିନିୟର ମାନେ ମାନେ ଆମ ବଡ଼ ଦିଦି ମାନେ କେବେ କିଣିକି ଆଣି ଛାରେନି ନିଜ ହା ତରେ ହାନ୍ ଆନେ ହାତ ତିଆରିରେ ସେମାନେ କରିକି ତିଆରି ଲଗାନ୍ତି ଝାଲେରି ସବୁଆଡ଼େ। ପୁରା ଫାଷ୍ଟେ ଇଏରୁ ନେଇକି ଲାଷ୍ଟେ ପୁରା ଫାଷ୍ଟେ ଗେଟ୍ ରୁ ଆଣିକି ଲାଷ୍ଟେ ଯୋଉ ଘରେ ଆମେ କରିବା ଦଶମ ଶ୍ରେଣୀ ଆମ ବ୍ୟାଚ୍ ର ଆମ ଶେଷ ସେଟା। ସେଇ ରୁମ୍ ରେ ସବୁ ବର୍ଷ ହେଇ ଅସଚି କାରଣ ହେଟା ବଡ଼ ସ୍କୁଲ୍ ମାନେ ବଡ଼ କ୍ଲାସ୍ ରୁମ୍ ଟା। ସେଠି ପର୍ଯ୍ୟନ୍ତ ଆମ ନିଜ ହାତରେ କାଟିକି ତାକୁ ସେପ୍ ଦେଇକି ସେଟାକୁ ଗୋଟେ ଲଗେଇକି ନିଜେ ଉଁ ଯୋଉ ମଇଦାରେ ତିଆରି କରିକି ଅଠା କରିକି ଲଗେଇକି ଦବା ଫୁଣି ଆମ୍ବ ତୋଡ଼ା ତୋଡି଼ବା ପୁଣି ସେପଟେ ବାଉଁଶ ସେ ପୁଅ ପିଲାକୁ କହିବା ଯୋଉ ଖଜୁରୀ ଗଛ ଆଣିବା ସେଥିରେ ବି ବ ଲଗେଇବା ଆମେ। ଫୁଲ ଏଥରକ ଫୁଲ ଲଗେଇବାନି ସେ ଝାଉଁଳି ପଡ଼ୁଚି। ତିଆରି କରିକି ଯୋଉ ଫୁଲ୍ ମାନେ ଇଏରେ ଓ କାଗଜରେ ସେଟା ବନେଇବା ନାଁ କଁ କହୁଚୁ ଏମିତି କରିବା ତ?
ହଁ ଏମିତି କରିବା କାଇଁ ନାଁ ସେ ଏଇ ଯୋଉ ଆମ୍ବ ପତ୍ର ଆଉ ନିଜେ ଇଏ କରି ତିଆରି କରି ନିଜେ ସୁତୁଲି ଭିଡି଼କି ଆମ ନିଜେ ସଜେଇବା ନିଜ ହା ତ ସଜାଟା ହିଁ ସବୁଠୁ ସୁନ୍ଦର। ଆଉ ସେମିତି କଲେ ବି ଆମ ଆମ ଓପରେ ସାର୍ ମାନେ ବୋହୁତ୍ ଖୁସି ହେବେ କାଇଁ ନା ଏଇ ବର୍ଷ ଆମେ ଚାଲି ଯିବା ନା ସ୍ କୁଲ୍ ଭିତୁରୁ ଆଉ ଯଦି ଆମେ କିଛି ଦୁଷ୍ଟାମି କରିଆ କି ଆମେ କାହା କଥା ନ ମାନିବା ଏ ମାନେ ସାର୍ ମାନଙ୍କ କଥା ନ ମାନିଲେ ସାର୍ ମାନେ ଆମୁ କଁ ଭଲ କହିବେ କି? ଆମେ ଯିବି ଯେ ଯେତଳେ ଏ ବର୍ଷ ଯିବା ହାରି ତ ମୁଁ ଚାହୁଁଚି କି ସାର୍ ମାନେ ବି ଆମୁକୁ ପ୍ରଶଂସା କରନ୍ତୁ ଆମୁକୁ ଅ ଅଧିକ ଭଲ ଭଲ ପାଆନ୍ତୁ ତ ଆଉ ମୁଁ ଭାବୁଚି ଏମିତି କରିବା ପାଇଁ। ଆ ଦେଖିଆ ଆଉ ଆମର ଅର ଏବେ ଏଇ ସ୍କୁଲ୍ ଯିବେ ଯୋଉ ମିଟିଂ ହେଇସାଇଲା ପରେ ଆମେ ଆମର ଯୋଉ ଗ୍ରୁ ଆମ କ୍ଲାସ୍ ଛୁଆ ମିଶିକି ମିଟିଂ ବସେଇଆ। କଥା ହେଇକି ଆମ କଥା ହେଇ କଁ କଡ଼ିଆ କିଏ କଣ ଉପହାର କିଏ କଁ ଦେବା। ଏନ୍ତି ଭାବୁଚି ମୁଁ ଏତିକି ଭାବିଚି ଆଉ କିଛି ପଚାନି ଆମେ କହିଦେଲେ ହବନି ମୁଁ ନା ଭାବି ତିଲି ଗୋ ଚାରି, ପାଞ୍ଚ ଜଣ ଝିଅଙ୍କୁ ନାଁ ଫୋନ କରିଥିଲି ସେମାନେ କହିଲେ କି ସେମାନେ ବି ସେଇ କଥା କହିଲେ କହିଲେ ହଁ ଆଉ ଆମର ମିଟିଂ ଟା ସରିଯାଉ। ଆମେ ବସି କଥାବାର୍ତ୍ତା ହେବା ତ ସେଇ ଚାରି, ପାଞ୍ଚ ଜଣ ଝିଅ କହିଚ଼ନ୍ତି ଆଉ କାହାକୁ। ତ ଆଉ କା କଁ ଫୋନ ନମ୍ବର ମୋ ପାଖେ ନାହିଁ ଏତିକି ଅଛି ତ ଆମେ ସ୍କୁଲ ଗଲେ ସେଠି କ ଥା ହବା ଆଉ।
ହଁ ହଁ ତୁ ଯୋଉଟା କହୁଚୁ ବି ଠିକ୍। ଦେଖିବା ପିଲ୍ ଆ ଆ ଆମର ଦେଖେ ମେନେ ହଉଚି ମାନେ ଆମେ ପୁରା ମୋଟିଭ୍ ରଖିବା ଯେ। ଆମେ ସବୁ ଛୁଆ ମିଶିକି କରିବା ସବୁ ଝିଅ ପିଲା ମାନେ ସବୁ ଝିଅ ଅଂଶଦାନ କରନ୍ତୁ ଆ ଆରଥରକ ପରିକା ଦିଦି ମାନେ ବି ସେମିତି ସବୁ ଦିଦି ମାନେ ମିଶି। କି ଯେମିତି କରୁଥିଲେ ଆମକୁ କିଛି ବି କାମ ଦେଇନାହାନ୍ତି ଆମେ ଆର ବର୍ଷ ନବମ ଶ୍ରେଣୀ ଥିଲେ ତଥାବି ଆମେ ବି ବଡ। ଥିଲେ କିନ୍ତୁ ଆମକୁ ସେ କାମ ଦେଲେନି ନା ତମେ ଛୁଆର କଁ କାମ କରିବ ଆମେ ବି ସେମିତି ଆମ ଜୁନିୟର ମାନେ ଆମ ସାନ ଛୁଆ ମାନେ ଝିଅ ମାନଙ୍କୁ। ସେମିତି କରିବା ହଁ ତମେ ଆମଠୁ ସାନ ତମେ ଛଆ ଛୁଆ ଆମ ଆଖି ଆଗରେ ତମେ କାହିଁ କରିବ ଆମେ ଆ ଯିବା ମାନେ ଆମକୁ ଯେମିତି। ମାନେ ସାର୍ ମାନେ କୁହନ୍ତି ଓ ସେମାନେ ହିଁ ପୁରା ସିନିୟର ଥିଲେ ଗୋଟେ ବଡ ଭଉଣୀ ମାନେ ଥିଲେ। ସେମାନେ କିି ଆମେ ସେମାନେ ବି ଆମେ ଉଦାହରଣରେ ରହିବା ସେମାନଙ୍କ ପାଇଁ ଆମ ସାନ ଭଉଣୀ ମାନଙ୍କ ପାଇଁ ଭାଇ ମାନଙ୍କ ପାଇଁ ଆମେ ଯମିତି ଉଦାହାରଣ ରହିବା। ତାଙ୍କୁ ସେମାନେ କହୁଚ ଆମକୁ ତ ସାର ମାନେ କିଛି କହୁନାହାନ୍ତି ଦେଖେ ଆମେ ନବମରେ ଆମ କେମତି ଚିଡି ଚିଡି ହଉଥିଲେ ଗୋଟେ କାମ କରି ନ କଲେ ଏବେ ହଁ ଆମେ ପଳେଇବା ବୋଲି। ପୁରା ଧୀରେ ମାନେ କିଛି କହୁନାହାନ୍ତି ବୁଝେଇକି କହୁଛନ୍ତି ହଁ ସେ ଯାଇଁଲେ କି ଆମେ ବଡ ହେଲେଣି। ଆମେ କଲେଜ ଯିବା, ଅଲଗା ଦୁନିଆ ଦେଖିବା, ତ ପାଠ ପଢିବା। କେତେ ଦିନ ଆଉ ରହିବା ଗୋଟେ ମାସ ବି ଆଉ ନାହିଁ ହାତରେ। ସେଥିପାଇଁ ସେ କୋଉ ସାର ମାନେ ସେମାନଙ୍କ ମନ ବି ଦେଖିବେ ଦୁଃଖ କାରଣ ସେମାନେ ବି ଆମ ସହିତ ପୁରା ମିଶି ଗଲେଣି ନା। ତ ତାଙ୍କୁ ବି ଭଲ ଲାଗିବନି।
ହଁ, ତ ଏଇଯାଉ ମୁଁ ତ ଭାବୁଛି କିନ୍ତୁ ହଁ ଆମେ ଯୋଉ ସରସ୍ଵତୀ ପୂଜା ଆମେ କରିବା। ଏମିତି ଯାହା ହେଲେବି କରିହବନି, ସମସ୍ତଙ୍କୁ କିଛି ମାନେ କିଛି କାମ ଦେଇଦବା ଆଉ ଯଦି କି କିଛି ଲୋକ କିଛି ଛୁଆ ମାନେ ଘରଇ। ଧୋଇଲେ କିଛି ଛୁଆ ପତାକା ପତକୀ ଲଗେଇଲେ, କିଛି ଛୁଆ ମାନେ ଡେ ଡେକୋରେସନ ବାଗେଇଲେ। ଏମିତି କିଛି ଛୁଆ ମା ମାନେ ଅଧା ତାଙ୍କୁ ଜଣା ଦିଆଯିବ ହଁ ଭୋଗ ଜିନିଷ ମାନେ କାଟାକୁଟି କରିବା ପାଇଁ। ମାନେ କିଛି କିଛି ଛୁଆଙ୍କୁ ଦାୟିତ୍ୱ ଦିଆ ହେଇଥିବ ପୁଷ୍ପାଞ୍ଜଳି ମାନେ ତୁ ସମସ୍ତଙ୍କୁ ମାନେ ଦବୁ ଫୁ ପୁଷ୍ପାଞ୍ଜଳି ଫୁଲ। ଏମିତି ସମସ୍ତଙ୍କୁ ଗୋଟେ ଗୋଟେ ଦାୟିତ୍ବ ଦେଇଦେଲେ ମତେ ଲାଗୁଛି ଭଲ ହବ କାହିଁକି ନା ନହେଲେ। ଯୋଉ ନିଜେ ନିଜେ ଏମିତି ଯଦି କରିବ ସମସ୍ତେ ମାଡଗୋଳ ହେବେ କି ହଁ ଏଟା ମୁଁ କରିବି ସେଟା ମୁଁ କରିବି। ମୁଁ ଭାବୁଛି ସମସ୍ତଙ୍କୁ, ଆମେ ଏଇଟା କହିବାନି ସାରଙ୍କୁ ଆମେ ଏ କଥା ଟା କହିବା ସାର ସମସ୍ତଙ୍କୁ ଗୋ ଟେ ମାନେ ସବୁ ଗୋଟେ ଗୋଟେ ଉଁ ବିଭାଗର କାମ ଦିଆଯିବ। ଏମିତି କଲେ ନା ସମସ୍ତେ ମାଡ଼ଗୋଳ ହେବେ ନା ମାଡ଼ଗୋଳ ହେଲେ ବହୁ ଝଗଡା ଝାଟି ହେଲେ କଁ ଭଲ କି, ଯାହା ହେଲେ ଏ ବର୍ଷ ଗୋଟେ ଲାଷ୍ଟ ମୁଁ ଜାଣିଛି କି ସମସ୍ତେ। ବାଦ ହେବେ କି ମୁଁ ଏଟା କରିବି ସେଟା କରିବି ବୋଲି। ମୁଁ କହୁଛି ଆମେ ଏଟା ସାରଙ୍କୁ କ କହିବା କି ଆଉ ସାରେ ଆପଣ ଯୋଉ। ଛୁଆଙ୍କୁ ମାନେ ଭାଗ ଦେଇ ଦିଅନ୍ତୁ, କିଏ କଣ କାମ କରିବ।
ହଁ ହଁ ତୁ ଯୋଉଟା କହୁଚୁ ଠିକ୍ କଥା କହୁଚୁ ସା ସାରଙ୍କୁ ନହେଲେ କହିଥାନ୍ତେ, ସାର ଙ୍କୁ କହିଲେ ବି ସାର୍ ଭାବିବେ ଆଙ୍କ ଭିତରେ। ମାନେ ମାନେ ଇଏଟା ମାନେ ଆଙ୍କ ଭିତରେ ବଣ୍ଡିଙ୍ଗ ଟା ଭଲ ନାହିଁ, ଏମାନେ ସେଥିପାଇଁ ମାନେ ରାଗରୁଷା ହେଇକି। କି ଆଙ୍କ ସହିତ କରୁଚି, ସେ କରୁନାହାନ୍ତି ପିଲା ଭାଗ ଭାଗ ହେଇ ଯାଉଚନ୍ତି। ସେମାନେ ଦିଟା ଦଳ ହେଇଯାଉଚନ୍ତି, ପୁଅ ପିଲା ଝିଅ ପିଲା ହେବା ବଦଳରେ ପୁଅ ପିଲା ତ ଗୋଟେ ଦଳ ସେମାନେ ଦିଟା ଦଳ ହେଇଯାଉଚନ୍ତି। ଝିଅ ପିଲାମାନେ ତିନି ଚାରିଟା ଦଳ ହେଇଯାଉଚନ୍ତି, ସେମାନେ ତାଙ୍କ। ମାନେ ଅଲଗା ଅଲଗା ଆସିକି ଗାଁରୁ ପଢୁଛନ୍ତି ନା ଗୋଟେ ସ୍କୁଲ ରେ, ତ ସେମାନେ ବି ଭାବିବେ ଏମାନେ ସାଙ୍ଗ, ଏମାନେ ଚାରିଜଣ ସାଙ୍ଗ, ସେଥିପାଇଁ ମାନେ ଏମାନେ ଗୋଟେ ଭାବୁଚନ୍ତି, ଏମାନେ ସାତ ଜଣ ସାଙ୍ଗ, ଏମାନେ ଗୋଟେ ଭାବୁଚନ୍ତି, ଏମାନେ ଦଶ ଜଣ ସାଙ୍ଗ, ଏମାନେ ତ ସେଟା ଆମେ ରଖିବାକୁ ଚାହିଁବାନି, ସମସ୍ତେ ମିଶିକି କରିବା, ଆଉ ହଉଚି ଆମ ଗ୍ରୁପ୍ ଯଉ କରିବା ଗ୍ରୁପ ରେ ଦେଖେ, ଆମେ ଭାଗ କରିଦବା, ଆଙ୍କ ଗ୍ରୁପୁ ଜଣେ ମାନେ, ମାନେ ଘର ମାନେ ଝାଡୁ କଲେ, ଆଉ ଜଣେ ଧୋଇଦବ। ଏମିତି କଲେ ଭଲ ହବ, ଜଣେ ଯଦି ଖାଲି ଝାଡୁ କରିବ, ହଁ ସେ କହିବ ମୁ ଝାଡୁ କରିଦେଲି। କିନ୍ତୁ ଲାଷ୍ଟ ଆମେ ତାକୁ ଯଦି ଆମେ କହିବା ହଁ ତୁ ଫୁଲଟା ଆଣେ, ସେ କହିବ, ମୁଁ ବୋଧେ ଝାଡୁ କରିଥିଲି। ତ ଏଇଠି ହିଁ ଝଗଡା ଟେ ହବ, ଏମିତି ନ କରିକି, ଏଇ କଥାଟା ଫାଷ୍ଟ ଉଠିବ, ଏଇଟା କେହି ଯେମିତି ନକ କୁହନ୍ତୁ, ଯଦି ତମକୁ ଭଲ ଲାଗୁଛି ପୁରା ଝାଡୁ କରିବାକୁ କର, ତାବୋଲି ନୁହଁ ଯେ ତମେ ମୁ ଝାଡୁ କାମଟା ସହଜ କାମଟା ସାରି ଦେଇକି, ଆଉ ଧୁଆ ଧୁଇ କରିବନି, କାରଣ ଧୁଆଟା ଦି ତିନ ଥର ଲାଗିବ କାମଟା ଥରେ ତାକୁ ସର୍ଫରେ ଧୋ, ତାକୁ ଖାଲିରେ ଧୋ ଖାଲି ପାଣିରେ ଧୋ, କେବେ ଡେଟଲ ପକେଇକି ଧୋ, କାରଣ ସେ ଜାଗାଟା ସମସ୍ତେ ବସିବେ ନା। ତ, ଯେମିତି ପୁରା, ସଫା ସୁନ୍ଦର ରହିବ। ତ ସମସ୍ତଙ୍କୁ ଭଲ ଲାଗିବ, ସେଇଆ ମୁଁ କହୁଚି।
ହଁ, ସେମିତି ଆମେ କରିବା ଆଉ। ମୁଁ ଏଇଥିପାଇଁ କହୁଥିଲି, କାହିଁକି ନା ଗୁରେ ଗୁରେ ଛୁଆ ଅଛନ୍ତି କି, ସମସ୍ତେ କହିବେ ଆମେ ସବୁ କାମ କରିବୁ। ତ ସେଇଥିପାଇଁ, ମୁଁ ଏଇନୁ ଭାବୁଥିଲି କି କଣ କହିବା ଦେଖିବା, ସାରଙ୍କୁ କହିବା ସାରେ ଆଉ ମାନେ କେମିତି କଣ କରିବା, ସବୁଥୁରୁ ମିଶିକି କରିବୁ ନା, ମାନେ ଅଧା ଅଧା କରିବେ ସବୁଛୁଆ ମାନେ ନା କିଏ ଅଲଗା କାମ କରିବ, କିଏ ଆଉ କୋଉ କାମ କରିବ? ସାରେ ଯାହେଲେ, ସେମାନେ ଆମଠୁ, ଆମଠୁ ମାନେ ଗୁରୁଜନ ମାନେ, ସେ ସିଏ ଯାହା କହିବେ ଆମେ ସେଇଆ କରିବାନି, ଆଉ ଆମେ ତ ମନ ଇଛାରେ କିଛି କରିବାନି, ସାର୍ ଯାହା କହିବେ, ଆମେ ସେଇଠି ସେଇଆ କରିବା ଆଉ। ଛୁଆଙ୍କୁ ସେଇରା, ଆମ ତଳ ଛୁଆଙ୍କୁ, ଆମେ ସେଇ ସେଇ, ସେଇ କଥା ବୁଝେଇବା ଆଉ। ଏଇଆ ଭାବୁଚି ଆଉ।
ହଁ ମାନେ, ଆମେ ଦେଖେ ଏଇଟା, ଯାହା ହବ ହବ। ସ୍କୁଲ ଟା ଏବେ ର, ମାନେ ଛୁଟି ଅଛି ନା ଦିଦିନି। ସ୍କୁଲ ଖୋଲୁ, ଆମେ ସମସ୍ତେ ମିଶିକି ଏ ବିଷୟରେ କଥା ହେବା, ସାଙ୍କୁ କହିବା ଗୋଟେ ଗ୍ରୁପ ମାନେ ସଭା ବସେଇବା, ଯାହା ହବ ହବ, ହୋଉ, ତୁ ତ ଖାଇ ଆସ ଶୋଇଚୁ, ତତେ ମୁଁ ହଇରାଣ କରିକି ଉଠେଇଦେଲି, ମୁଁ ଯାଉଛି ଖାଇବି, ରଖୁଚି, ପୁଣି ପରେ କଥା ହବା ଆଉ।
ହଉ।